ହଁ ସୁଭିଲା।
ହଁ ଶୁଭିଲା ଟିକେ ଟିକେ ଖଣ୍ଡିଆ ଖଣ୍ଡିଆ ସବୁଛି ଆଉ।
ଆଟା ବର୍ଷା ଟା ହଉଛି ବା ବର୍ଷା ଟିପି ଟିପି ହଉଛି ଆଉ କରିବୁ କଣ।
ହଁ ଇାଡକୁ କମିଥିଲା ଏ ନା କଣ ଟିକେ ଟିକେ
ହଁ ପୁଣି ଆରମ୍ଭ ହେଲା ପା ପୁଣି ଆରମ୍ଭ ହେଲା ମୁଁ ବା ଛଅଟାଟା ବଳକୁ ଧରିକି ବାହାରକୁ ଆସିଲି।
ଓହୋ ହଁ ସେଇବୋଇ ମୁଁ ବି ବାହାରକୁ ଆସିଲି ଆ ମୁଁ କହିଲି କାଳେଟ ପାଇଁ କଣ ହଉଛି।
ହଁ ନେଟୁଆର୍କ ପୋବେଲେ ତୋ ଦେଇହିଆଡେ ରୋଷେଇଟା କରୁଛି ସେଠି ହଉନି ବା ଗ। କଣ ସିଏପା ଡାକୁଥିଲେ।
ହଁ ସେ ହଉନି ଆଉ ଲାଇନି ଆଇଲାାଣି ନା?
ହଁ ଲାଇନ ଆଇଲନି ଏଇନା ଆଇଲା ହଁ ଦି ତିନି ଥର କଟ ହେଇକି ଲାଇନ ଆଇଲା କଟ ଲାଇନ ଆଇଲା ନାଇ ଆଇଲା ଆଇଲାପରେ ରୋଷି ହଉଛି ମା ଶୋଇଲାଣି ଝିଅ ବି। ଇିଲଣି କଣ କରିବୁ।
ହଁ ଭାଇ ଲାଇନା ନଥିଲା ବେଳକୁ ତୁ କଣ ଗୋଟେ କରିପାରିବୁ ନା ଗୋଟେ ହେଇକି? ତ ସେ ମୋବାଇଲ ମାରିକି କେଉ କୁଆଡୁ କଣ କରିବୁ।
ଆଜିକାଲି ହେଲା ହାତ ବାର କରେଣ୍ଟ ହେଲା ମୋବାଇଲ ହେଲା ତାଙ୍କ ନୁହେ ନା ମାନେ ତୋ ଆଉ ସେ ଦିଟା ଯଦ ହେଇଛିୁ ବଣ ପାହା ଛାଡିଦନୁ ଲୋକ ରହିିଯିବେ।
ହଁ ରହିଛି ଆଉ କିଛି ଆଉ ସେଇ ବା ତା ଲାଇନ ଟା ନ ରହିଲା ବେଳ ସବୁବେଡଳେ ପୁରା ଅନ୍ଧାର ଅନ୍ଧାର ଟା ବାଗ ହଉନି।
ହଉ ବା କଣ କରିବି।
ହୁଁ ଆଉ ଝିଅ ପଢୁଛି ନା ନା ପଢୁନାହିଁ। ହଁ।
ନା ସେ କୁହନ୍ତି ନା ନା କହୁଛନ୍ତି କଣନ୍ତି ବୋଧ ମାସ ନା ବାର ମାସ ନା କଣ କୁହନ୍ତି ନା ନା।
ହଁ ସେଇୟଆ। ଥିଲା ନା ଟିଉସନ।
ହଁ ଅ ସେଟା ବାଦଲି କରୁନାହାନ୍ତି ସେ
ଓହୋ ଏଇ ଯୋଉ ଦେଖ ଦେଖି ଜଣ ତା ହେଲା ଇଂଲିଶ ବହିରେ ଯୋଉ ରଜ ଦୋଳି ଗୀତ ଅଛି।
ହଁ ରଜ ଦୋଳି ଏଇ ଯୋଉ ନିମୁଡ଼ା ନିମୁଡ଼ା ଗୀତ
ହଁ ସେଇଟା ଏଇଠ ତ ସେଇରା ତ ବେଶୀ ଏଇନା ଖାଲି ଦେଖଉଛନ୍ତି ଖାଲି ସେଇରା ଭାଇରାଲ ବେଶୀ ଆଉ ଖାଲି ଏଟା ହଉଛି ହେଟା ହଉଛି ଏଠି ଆମର ଏଇ ଛୁଆ ଗୁଡ଼ା ଖାଲି ବାପା ମନା ବଲିକି ଖାଲି ଘୋଷି ହଉଛନ୍ତି ଆଉ
ହ ତାପରେ ତମକୁ ଦିଆ ହେଇଛି ଦାୟିତ୍ବ ତମେ ସାରା ଦାୟିତ୍ଵ ଟା ଠିକ ରେ କରିବ ଦରମା ନଉଛ। ସରକାର ତରଫରୁ ସବୁ ସୁବିଧା ପାଉଛ ତମେ କାହିଁକି ଏତେ
ସେଇ ବା କ ହଉଛି ଖମଖିଆଲି ନେଇଯାଇଛି ଯୋଉଟା ସବୁ ଆ ପରୀକ୍ଷାରେ କଣ ସବୁ କଶ୍ଚିନ୍ ଆସିବ କହନି? ସବୁ ଇଏରେ ହଁ ସେ ଛୁଆ ସବୁ ମଜାକ ରେ ସବୁ ଇଏ ହଉଛନ୍ତି।
ମଜା କିରେ ତାପରେ ଏଇ ଛୁଆ ବି ଜାଣିଛ ନା ବହୁତ ଛୁଆ ଜାଣି ପାରିବେନି କି ହେଟା ଭୂଗୋଳ ବହି କି?
ହଁ ଏରା ବି ସବୁ ସାହିତ୍ୟ ବହିରେ ଦେଇଛି। ସବୁ ଯୋଉ ଜଳଚକ୍ର ବିଷୟରେ ଦେଇଛି ଏରା ସବୁ କୋଉଠି ରହିବା କଥା କହୁନ ଜଳଚକ୍ର କୋଉଠରେ କ୍ୟାଲେ କ୍ୟାଲେଣ୍ଡର କୋଉ ଇଏରେ ଦେଇଛି ଇତିହାସ ବହିରେ ନା କଣ କ୍ୟାଲେଣ୍ଡର ଫ୍ୟାଲେଣ୍ଡର ଦେଇଛି। ଏଇଗୁଡ଼ା ସବୁ ଚାଲିଛି। ହଁ ଦୁଇ ହଜାର ପଚିଶର କ୍ୟାଲେଣ୍ଡର ଦେଇଛି ପୁଣି ଲେଖିଛି କୋଉଟାରେ ହେଲା ଦେଶ ହେଲା ଓଡ଼ିଶା। ଆଉ ପୁଣି ଗୋଟେ ନେପାଳ ଗୋଟେ କଣ ନଦୀନା କଣ ହେଟା ଗୋଟେ ଲେଖିଛି। ଆ ନିଉଟନ ନିଉଟନ ଦେଇଛି ନିଉଟନ ଜଣେ ପାଇଲଟ
ହୁଁ ଏଇଟା କଣ କେମିତି କରୁଛନ୍ତି କଣ
ମୁଁ ସେଇ କହୁଛି ତମେ ଟୋଟାଲି ହଁ ଗୋଟେ କୋଉଟା ମିଷ୍ଟେକ୍ ହେଇଥିବ ଟୋଟାଲି କଣ ସବୁ କ୍ଲାସ ବହିର ପଞ୍ଚମ କ୍ଲାସରୁ କଣ ଟୋଟାଲି ବହି ଏରା ତୃତୀୟ, ଦ୍ୱିତୀୟ ଗୁରା ଏତେ ମାନେ ଗୋଟେ କାଁ ଭାଆଁ ପ୍ରାୟ ଥିବ କୋଉ ଇଏରେ ଆଉ ନହେଲେ ପଞ୍ଚମ କ୍ଲାସ ସେଗୁଡ଼ା ତ ହେରା ପୁରା ଭୁଲ ହିଁ ଭୁଲ ଆଉ କିଛି ନାହିଁ ଗୋଟେ ବହିର କିଛି ବୋଲି କିଛି ନାହିଁ।
ଆ ସେଇ ସେଇଟା ଯେ ହଁ ସେଇ ଆଜିକାଲି ଛୁଆ ବି ଜାଣିପାରିବେନି।
ଜାଣିପାରିବେନି ହଁ ସେ କଣ ପଢ଼ିବ କଣ କୋଉ ବାୟୁମଣ୍ଡଳ ଜଳଚକ୍ର ଏରିଆ ସବୁ ସେ ଜାଣିପାରିବେ ନା କୋଉ ବହିଟା କଣ ପୁଣି ବହି ନାଁ ଗୁଡ଼ା ସବୁ ଅଲ ଅଲଗା ଅଲଗା ଦେଇଦେଇଛି।
ହଁ ବହି ନାଁ ଗୁରାକ ଏଥର ଦେଇ ଦେଇଛି ସେ ସୁମନ
ହଁ ସୁମନ, କୁସୁମ ସେଗୁଡ଼ାକ ସବୁ ଏଇ ଟାଇପର ଦେଇଛି ସେଇଗୁଡ଼ା ଧର ଜାଣି ହଉନି।
ହଁ ବା ତମେ ତ ସାହିତ୍ୟ-ସାହିତ୍ୟ ଦବ। ଗଣିତ ଦବ ଆଗରୁ ତ ସବୁ ଅଙ୍କ ଲେଖା ହଉଥିଲା ଅଙ୍କ ବହି।
ହଁ ଅଙ୍କ ବହି ନହେଲେ ଗଣିତ, ସାହିତ୍ୟ, ଇତିହାସ ଏଇଟା ସବୁ ନାଁ ଗୁଡ଼ା ସବୁ ଡିଜାଇନ ରେ ସବୁ ସେ ଜାଣି ହବନି କୋଉ ବହିଟା ହଉ ନହେଲେ ଓଲଟେଇଲେ ପୃଷ୍ଠା ଉଲଟେଇଲେ ହଁ ଜଣା ପଡନ୍ତା ସେତ ଇଂଲିଶ ବହିରେ କଣ ଗୋଟେ ଥିଲା ଯୋଉ ବନ୍ଦେ ଉତ୍କଳ ଜନନୀ କଣ ଗୋଟେ ଇଂଲିଶରେ ଲେଖିଥିଲା ଯେ ହେଟା ପୁଣି ସ୍ପେଲିଙ୍ଗ ଭୁଲ ଅଛି।
ହଁ ହେଟା ଲେଖିଥିଲା କଣ ଗୋଟେ ସେଇଟା ଏବେ କଣ ପାଇବୁ ସ
ହଁ ସବୁ ଟା ମାନେ ଭୁଲ ଉପରେ ଭୁଲ ସବୁ ସେ ସେଇ ଗୁଡ଼ାକୁ ନେଇ ଖାଲି ଏଇନା ରିଲସ୍ ଦେଖିବ ଯୋଉଟାରେ ବାହାରିଛି ଖାଲି ସେଇଗୁଡ଼ା ଚାଲିଛି। ବହି ଭୁଲକୁୁ ନେଇକି ଖାଲି ନ୍ୟୁଜ୍।
ହଁ କଣ ପାଇବୁ ସବୁ ସାଙ୍ଗ ଖ୍ୟାମ ଖାଲି ଚାଲେ।
ହଁ ତାପରେ ଏଇ ପରୀକ୍ଷା ର କଣ ପଡିବ କହୁନ ପ୍ରଶ୍ନ ଉତ୍ତର କଣ ପଡିବ ସିନା ପ୍ରଶ୍ନ ହିଁ ନାହିଁ ତ ଅ କଣ ପଡିବ? ପରୀକ୍ଷା ରେ
ହୁଁ ଭାଇ କଣ କରିବୁ ଯା ତାଙ୍କର କରିଵେ।
ହୁଁ ତାପରେ ଯାହା କରିବେ। କହିଚନ୍ତି ଏଇ ବର୍ଷ ଟା ତାର ସେମିତି କର ଆର ବର୍ଷକୁ ଦେଖିବା ଏଣୁ ଏଥର ବର୍ଷକୁ ଗୋଟେ ବହି ଚେଞ୍ଜ କଲାବେଳ ଛୁଆଙ୍କ ଉପରେ ପ୍ରଭାବ ପଡୁଛି ନା ନାଇଁ କହୁନ ସିଏ କେତେ କୋଉଟାକୁ ଇଏ କରିବେ। ହଁ ତାପରେ ଅଯଥାରେ ଏଇ ବାଟରେ ଯୋଉ ବହିରା ପ୍ରିଣ୍ଟ ହଉଛି ଆଉ ସେଗୁଡା ଖର୍ଚ ହଉଛି ନା ନାଇଁ।
ନା ପୁଣି କଣ କହୁଥିଲା ଦବ ଏଥର ପୁଣି ନୂଆ ବହି କାଳେ ଦବ।
ନୂଆ ବହି ଆଉ କହୁଦିନ ଦବ ଏଇତ କ୍ଲାସ ଧର ଷ୍ଟାର୍ଟ ହେଲାଣି ଆଉ ବହି ପ୍ରିଣ୍ଟ କରିକି ଫୁଣି ଦେଲା ବେଳକୁ କହୁନ। ପୁଣି ଯେତିକି ବହି ସେଇ ବହି ପାଇଁ କେତେ ଲେଟ୍ ହେଲା ଧର ଦେଲ ପୁଣି ଦେଲା ବେଳକୁ ଏଇନା ତମେ ପୁଣି ଆଉ କଣ ଗୋଟେ ସ୍କୁଲ ହେଇଛି ନା ଦିଟା ସ୍କୁଲ ହେଇଛି ଟୋଟାଲି ପୁଣି ସବୁ ସ୍କୁଲ କୁ ପୁଣି ବହିଟାକୁ ଯୋଗେଇକି ପୁଣି ଦବା ଆଉ କେତେ ଟାଇମ ଲାଗିବ କହୁନ? ସେତିକି ସମୟ ହେଲା ବ ଛୁଆମାନେ କଣ କରିବେ ଏଇ ବହି ପଢ଼ି ଦେଇ ଯାଉଥିବେ ନା ଆଉ କଣ ପଢିବେ। ଆଉ ତାପରେ ବର୍ଷକୁ ଥରେ ଧର ବହି ଟା ଚେଞ୍ଜ କଲା ବେଳକୁ ଛୁଆ ମାନେ ଆଁ କୋଉ ପା
ନା ସେଇ ସେଇଟା କାମ ନା ଏଇଟା କାଇଁ ବହି ଚେଁ
ସେ ବହି ଟା ସେଇ ହେଲା ବହିଟା କାଇଁ ଚେଞ୍ଜ କଲ ତମ ବହି ତ ଠିକ ଠାକ ଥିଲା ତମେ ଆଗେ ବହି ଧର ପ୍ରିଣ୍ଟ ଏ ବର୍ଷ ନହେନେ ଠିକଠାକ୍ କରିଥାନ୍ତା ଆର ବର୍ଷକୁ ନ ହେଲେ ଚେଞ୍ଜ ଟା କରି ଥାନ୍ତ ଆଉ ତମେ ବି ତ ଏଇ ତର ତର ହେଇକି କି ଏରା ସବୁ ହେଲା ପ୍ରିଣ୍ଟ ଇଏ ରେ ଏଇଭଳିଆ ଗୋଟେ କରିକି ଇଏ କରିଦଉଛନ୍ତି ଆଉ।
ତାପରେ ଏଇ ଯୋଉ ହଁ ତାପରେ ପ୍ରଥମରୁ ଏଇ ଯୋଉ ଷ୍ଟମ ପଯ୍ୟନ୍ତ ଟୋଟାଲି ବହି ଫଇ ଚେଞ୍ କରିବା କଥା ନୁହଁ ସେ ଯଉ ନବମ ଦସ
ହଁ ସେଇଗୁଡାକ ଯେ ଚେଞ୍ଜ କର। ଆଉ ଏଇଗୁଡା ଚେଞ୍ଜ କଲା ବେଳକୁ ଆଉ ହଁ ରହୁଛି।
ଏରା ଟୋଟାଲ ଚେଞ୍ଜ କରିବା କଥାନୁହ। କଣ ଟା ଆମେ କରୁଛନ୍ତି ଆଉ।
ହଁ ବା ତାଙ୍କ ମନ ଇଚ୍ଛା କୁହନ୍ତିନି ଆଉ କି ସରକାର ଆସିଲା ଇଏ ତ ସବୁ ତାଙ୍କ ନିଜ ଇଛାରେ ସାରିଲେ ଆଉ। ତାଙ୍କ ମନ ହେଲା ହଁ ତାଙ୍କ ମନ ଇଚ୍ଛା ଇଏ ହୋଉଛି ଆଉ।
ଜଲିଆ ଫୋନ କରିଥିଲା?
କରିଥିଲା?
ସେଇଟାକୁ ଗଲା ଏବଂ ସେଟାକୁ ଗଲା ସେଟାକୁ କରିକି ସିଏ କହିଲା ଦେଇନାହିଁ କି ମାନେ ଦେଇ ବ୍ୟସ୍ତ ଟିକେ ଅଛି। ସେ କଣ କହୁଛି କହନି ସେ ବାହାଘର ତା ଭିତରେ ଆଣୁଛନ୍ତି ଫେରିକି। ସେ କହୁଛି କଣ ଆନିବର୍ସରୀ ଦେଇ କେକ କାଟିଲା ନା କଣ? କହିନି ପାଟି କରନା ପାଟି କରନା। ସେ ସେଆ ଭାବି ଦେଲା ବ୍ୟସ୍ତ ଅଛି କହିନି ତ ଆଉ ହ ଆଜିନା କାଲି କୋଉଠି ଦେଖିଦେଇଛି କଣ ସେ ସେଇଟା ତାର ଆଉ ଧ୍ୟାନ ନାହିଁ ଅଠେଇଶି କି ଅଣତିରିଶି ଗୋଟେ ଧ୍ୟାନ ନାହିଁ ଆଉ କଣ।
ହୁଁ ହୁଁ। ଓ ସେଇଆ ଆଉ ତମେ କହିଲନି ହଁ ଏଠେ କେକ କଟା ହଉଛି।
କହିଲି ନା ପାଟି କରନା ତୁ କାଟିଦେ ମୁଁ ହିଆଡୁ କଲ ଟା କରିଛି। ସେ କହୁଥିଲା କଲା କାହାକତିକି କଲ କଲ ମୁ କହିଲି ଭଉଣୀ ପାଖକୁ କାହା ପାଖକୁ କହିଁଲା ହଉ ହଉ। ମୁ କହିଲି କାଟି ଦେ ମୁଁ କରିବି ଦଶ ମିନିଟ୍ ପରେ।
ଅଁ ହୋ।
ହ ସେ ସେଇଆ କହୁଥିଲା
ତାକୁ କହିଲନି କଣ ପାଇଁ ସବୁ ଆସୁନି ବୋଲି କଣ ପ୍ରୋବ୍ଲେମ ହେଇଛି କଣ ତାକୁ
ଆ ସିଏ କଣ କରିବ କି ଆ ସିଏ ବା ସେଇଆ କହୁଛି ସମସ୍ତେ ଦେଖୁ ଲେଖେକି ଛାୁଡୁଛନ୍ତି ସିଏ ବି। ସେ ଇଏ ହଉଛି ସେରା ସିଆଡୁ ସିଏ କିଏ କଣ କରୁଛନ୍ତି ଦେଖୁନୁ କେତେ ଲୋକ ଲେଖିକି ଛାଡୁଚନ୍ତି। ପଇସା ଆସୁନି ଇଆ ଆସୁନି। ପେଣ୍ଡିଙ୍ଗରେ ଦେଖୁଛନା କୋଉ ଦିନଠୁ ଅଛି?
ହୁଁ।
ପଇସା ଆସୁଛି ନା ଲୋ ଯୋଉ ଟାନ୍ସକ୍ରିପସନ ଆସୁଛି ନା କଣ ଆସୁଛି ନା ଆ କାହାର ଆସୁନେ ତାର କିନ୍ତୁ ହେଇଟା ଅଡିଓ ଟା ଆସିଛି ବୁଝିଲୁ ନା?
ହୁଁ।
ହଁ ତାର ଆସିଚି ସିଏ କରୁଚିପା। ସେଟା ତାର କହିକି ଛାଡିବ ଏଇଟା ଆଉ ଗୋଟେ ଲୋକର ଦେଖିଛୁ ନା ଆସିଥିଲା ସିଏ ପନ୍ଦର ଥର ଛାଡ଼ିଲାଣି ଏଟା କଣ କରିମି ହେଟା କଣ କରୀମି ସେଟା କେନ୍ଟି କରିମି ସେଟା କେମିତି କରମି ଏମିତି
ହଁ। ତାର ନା କଣ କହୁଥିଲେ ଭଲ ଲାଗୁନି ମୁଁ ଖାଇବିନି ବୋଲି। ଲି ଆଉ। ତାର କଣ କହିବି।
ବର୍ଫି?
ହଁ ସିଏ ତାର ଏ ଘରତ ତାର ସେ ଗୋ ଗୋଡପାଖ ନଆନିନେ ସ କଣ ଖାଇଲାଣିକି।
ସ ସଅ ଏଟା ଏମିତି କଣ ହଉଛନ୍ତି ମୁଁ କିଛି ବୁଝିପାରୁନି।
କାହିଁନା ହେଟା ଦୁ ଖାଇ ତା ମନଯ କେତେବେଳେ ସେଘରେ କେତେବେଳେ ଏଠି ମୋ ପାଖକୁ ଆଣ କେତେବେଳେ ଆଉ
ସେଇଟା ତ ସେଟା, ଏଇ ଯୋଉ ଆମ୍ବ ଯାଆଇଥିଲା ମଙ୍ଗୁଳୁ ତାକୁ ଖୋ ବ ଲୋକ ଜାଣିଚୁନା, ତୁ କଣ ନା-ନା ମୁଁ ଏଇନା କହୁଛିୁ ତୁ ଏଇନା ଖୋଇଦବୁ। ସେଯୋଉ ଙ୍କର କନକରିବୁ।
କଣ ସେଏ ତା ସ୍ତ୍ରୀ ଆଇଲେ ଖୁଆଇଦବନି।
ହୁଁ ନା-ନା ସେ ଖଇଦବନା ସେ ରହିବ, ସେ ଖୋଇଦଲେ ସେ ଆଉ ରହିବ ନା।
ମୁଁ ବା ସେଇଆ କହିଲି।
ଆ ଏଟା ଏତେ ଇଏ କଣ ହଉଚି, ସେ ଗୋଟେ ଟାଇଏମ୍ ଥାଏ ହଁ ଦେ ହ କେତେବେଳେ ଗୋଟେ ଗଲା ଏଇଟା କଣ ହଉଛି?
ଆଉ ତାପରେ ତାର ଗୋଟେ ଅଭ୍ୟାସ ଦେଖୁନ ଏବେ ତ ଛାଡୁନି
ନାବା, ନା ଆଚ୍ଛା। ହଁ, ଆଉ ଇଏ ସେଇଭଳିଆ ହଉଛି ତମେତ, ଇଏ କଣ ଏମିତି ନା ମୁଣ୍ଡ ହୁଁ। ହସାରା କୋଉଠିିବିଲଣି କୁଆଡେ କଣ ହେଲାଣି ଜାଣି ପାରୁନାହାନ୍ତି।
ହଁବା, ଆସେ କଣନାତ ଯୁଆଡେ ଯିବ ଯୁଆଡେ ଯାଉଛନ୍ତି ପୁଣି କଣ କରୁଛନ୍ତି?
ଆାଇ ଭାଇ
ନା-ନା ଯୋଡେ ବାହାରକୁ ଯାଉଛି।
ବାହାରକୁ କୁଆଡେ ଯାଉଛି ତାର କଣ ଖାଉଛି ମୁଁ କେମିତି ଯାଣିବି?
ଇସାମ ଜଛି।
କ ତ କରୁ କଣ, ବାହାରେ କମ୍ପାନୀର ପୁଣି ଖାଉଥିବ ନା ଖାଉନ ଯଉ
ହଁ, ଆଉ ସେଘରଟଡାରେ ତୁ ସେମିତି ଖାଇବୁ ନା ତୋରଗୋଟେ ଇଏ ଆଉ ତାପରେ ହଁ ଛୋଟ ଛୁଆ ହେଇକି ଆଉ ଅଛ କି ଦଶବାର ବର୍ଷର ହଁ ଛୁଆ ହେଇଥିଲୁ ଆ ତୁ ଅସ ଏତେବଡ ଛୁଆ
ହ ତା ମୁଣ୍ଡ କୁଣ୍ଡେଇ ଦେବେ, ତାପାହାଡରେ ମାରିଦେବେ କଣ କୋ
ଛୋଟ ଛୁଆ।
ଅତି ଇଏ ଭଲ ମତ ଭଲ
ହଁ ଟିକେ ଯେତିକିଧର କେତେବେଳେ କଣ ହେଲା କି ଗୋଟେ ଚଳିବ। ଆଉ ଏମିତି ହେଲାବେଳକୁ ଗୋଟେ ହବକି, ଆମର ଲାଇନ ପଳେଇଲା।
ଆଉ ସେଟା ଆ ନିମତି ନ ସେ ଭିତରେ ଆଉ, ଆଉ ଅଧିକା ତାର ଓଭର
ହ ତାର ଆଇନେ ତାର ବା ହେଇ
ହଁ ତାର କଣ କରିବ ତା ହଁ ସବୁ ତ ଏଇ ନା ଇଏ କଲା ସମୟ ସବୁ ଚାଲିଛି ପୁଣି ସେତେବେଳେକୁ କଣ ହବ କିଏ ଜାଣିଛି?
ସେଇନ ତ ସବୁପୂର୍ବରୁ ତ ସବୁ ଭଲ
ହଁ ସେଇଟ ନାଁ ସେଇଟା ସେଇଟା କଣ କରିବୁ ଦେଖିଆ ତ ଟା ଦେଖିଆ ଆଉ ଯାହା ହବ।
ହଁ ଏଇନେ ତ ସବୁ ଭଲ ଆଉ ପଛରେ ଜଣା ପଡିବ କଣ ହଉଛି?
ନାଁ ଗୋଟେ ପ୍ରୋଗ୍ରାମ ଫ୍ର କାଇଁ କୁଆଡେ କିଛି କଲନି ଯାଇଥାନ୍ତ ତମେ କିଛି କରୁନ ତମର ଗାଡ଼ି ଘୋଡ଼ା ଥାଇକି କିଛି କରୁନ ଆଉ। ଗାଡ଼ି ଘୋଡ଼ା ନାହିଁ।
କଣ ଆଉ କରିବୁ କହୁନ ଆରେ
ଆଉ ତାପରେ ଆର ଗାଡି ଫାଡି କରିକି ଯାଆନ୍ତୁ ଲୋକ କୋଉଠି
ହେରା ତାପରେ ହବ ନାଇଁ ହେରା ଆହୁରି ବେଶୀ ବେତାଳିଆ ନା ତୁ ଏରା ହେରା ନେଇକି ଇକି ଗଲା ବେଳକୁ ତୁ ଝାମେଲା ବେଶି। କାହା କଥା ବୁଝିବୁ ତୁ ନିଜ କଥା ତ ବୁଝିପାରିବୁନି ନା।
ହୁଁ-ହଁ-ହଁ ନା-ନା ସେଇଆ କରିବା ଯା ପ ଟା ହଉ ତାପଟ ହଉା ଆମେ ଆଇଡ଼ିଆ ଟା କରିବା।
ହଁ ଦେଖିଆ ଯାଇକି କୋଉଠି ଗୋଟେ ଆସ ବୁଲି ଗଲେ ହବ ଆଉ। ଏଇ ବ ଦେଖୁନ ଏଇଠିକ ଧର ଯୋଉମାନେ ସବୁ ଭାବିଥିବେ କି ଯିବେ ବୋଲି ଯୋଉମାନେ ଧର ଏଇ ରାତିରେ ଯିବାର ଯା ରାତିରେ ଟ୍ରେନ ଥିବ ସେ ଏଇ ପାଗ ଦେଖି କଣ ତାଙ୍କ ମନ ଟା ଆଉ ହବ କୁହନି। ଯିଏ ସବୁ ଭାବିଥିବେ ଏଇ ରାତିରେ ଟ୍ରେନରେ ଯିମୁ ଧର ସକାଳୁ ପହଞ୍ଚିବୁ ଆଉ ସେ ସେ କଣ ଏଇ ଯାଇକି ଏଇ ପାଗରେ କୋଉଠିକି ବସିବେ କଣ କରିବେ।
ତୁ ଭାଇ ଟ୍ରେନଟାରେ ବା ଚଢି଼କି ଯାଇପାରିବୁନି ହେଇଯାଇଥିବ।
ତାପରେ ଏମିତିରେ ଧର ତୁ ବସ ପଡିବୁ କଣ କରିବୁ ଖାଲି ବେଳେ ଆଉ ଏମିତିରେ ତ ଟୋ ହେଠି ତ ଠିଆ ହେଲା ବେଳେ ତତ କୋତରା ଲାଗିବ।
ହୁଁ ନା ଏରା ହବନି।
ତାପରେ ତ ଲୋକାଲ ଟ୍ରେନରେ ତ ହେଠି ବେଶୀ ଆଉ।
ଆଉ ତୁ ପଶିକି ଯିବୁ ଟିକେ ଟିକେ ବସିବାକୁ
ନାଇଁ। ଦେଖିଆ କଣ ହଉଛି ଆଉ।
ହଁ ଦେଖିବା ଏଇ ତାପରେ ଏଇନା ତ ପାଗ ଟା ଆଉ ଖୋଜିନେ ବି ଠିକ୍
ନା ନା ଏଇ ନା ଆଉ ମିଳିବନି ଗ୍ୟାରଣ୍ଟି
ହଁ ହେଟା କେତେବେଳେ କଣ ହବ?
ସେ ପାାଗ ପଳେଇଛି ସେ ପାାଗ ପଳେଇଛି ନହେଲେ ପୁଣି ଯାଇକି ସେପ୍ଟେମ୍ବର ଅକ୍ଟୋବର
ସେ ହଁ ସେତେବେଳେ ତାପରେ ସେ ସେତେବେଳେ ବି ଏଇ ଯୋଉ ସେତେବେଳେ କାଳ ବୈଶାଖୀ ବେଶୀ ଦେଖୁନ ଠିକ୍ ଧା